ହ୍ୟାଲୋ।
ହଁ ମୁଁ କହିଲି ଅମୁଲ ଏତେ ଲେଟ୍ କଣ ପାଇଁ?
ଫାଷ୍ଟେ ଟିକେ ବ୍ୟସ୍ତ ରହିଯାଇଛି ତ ଆସିପାରିନି ଆଉ ଆଉ ଯିବି ଆଉ ଟିକେ ଦ ଶ୍
ସେତେବେଳେ ଆ ତାଙ୍କର ସେପଟେ ପଥର ଥୋଇ ଖେଳୁଛନ୍ତି ତୁ ଆଣିବୁ ତମ ଷ୍ଟପ।
ହଁ ହଁ ମୁଁ ଜାଣିଛି ସେ କଥା। ଟିକେ ରହିଥ
କିନ୍ତୁ ଚିକୁ କଣ କହୁଛି ଜାଣିଛୁ?
ଏଇଟା। ମୁଟ ଆ କବାଟ ଦେଇ ଦେଇକି ଯା। ହଁ। ହ୍ୟାଲୋ।
ହ୍ୟାଲୋ।
ହଁ ହଁ କୁହନ୍ତୁ।
ହଁ ହଁ ମୁଁ କହିଲି ଚିକୁ କହୁଥିଲା ସେପଟ ପଟେ ଯିବାକୁ ଖେଳିବାକୁ?
ନାଇଁ ନାଇଁ ଆପଣଙ୍କର ଯଦି ଇଚ୍ଛା ଅଛି ଆପଣ ଯାଆନ୍ତୁ।
ହୁଁ।
କିନ୍ତୁ ମୁଁ ଯଦି ଭାବୁଛି ଆମର ମାନେ ଗୋଟେ ବୁଦ୍ଧି ଜ୍ଞାନ ମଣିଷ ଭାବିଲେ। ଆମେ ଯଦି ଯାଉଛେ ସେଠିକି ଆମର ଫାଇଦା କଣ ହଉଛି ଆମେ ଯଦି
ସେଇ କଥା ଆରେ ନିଜ ସୁବିଧା ଦେଖିବା ନା ନିଜ ସୁ
ଆମେ ଆମକୁ ଯଦି ସେ ଗାଡିରେ ନେଇକି ଆସିବ ଆମର କିଛି ପ୍ରୋବ୍ଲେମ ନାହିଁ ଆସୁ।
ତା ତା ତାପରେ ବି ଏଠି ଯୋଉ ସକାଳ ବୋଧେ ଆସିଥିଲେ ବୋଧେ ସେ ବହିସାଇଛୁଆ ସକାଳୁ ବୋଧେ। ଦେଖୁନ ଭାଇ ଏ ପଥର ଯୋଉ ଷ୍ଟମ୍ପ ଦେଇ ଖେଳୁନାହାନ୍ତି। ଇଏ ବା ଷ୍ଟମ୍ପ ରେ ଯୋଉ ପଥର ଥୋଇକି ଖେଳୁନାହାନ୍ତି ଇଏ ତାକୁ ପ ପକେଇକି ଭାଙ୍ଗିକି ପୁରା ଚୁନ ଚୁନ କରିଦେଉଛନ୍ତି।
ହଁ ବୁଇସାହି ପିଲା ତାଙ୍କ କଥା କଣ?
ହଁ ହଁ ଏଇନା କଣ କରୁଚୁ କି ଆସୁନୁ ଏଇନା।
ଏଇନା ମୁଁ ଯାଉଚି ତ ସିଢିଟା ତଳୁକୁ ଓଲୋହୁଚି।
ଓହୋ ଷ୍ଟମ୍ପ ଟା ବି ଆଣି ଏଇଟା ନା ମୁଁ ଯିବି ଘର କତିକି।
ଉଁ।
ଘର କତିକି ଯିବି ନା ଷ୍ଟମ୍ପ ଆଣିକି ଆସିବୁ ଦେ ଆଣିକି ମୁଁ ତ ଅଛି ଏପଟେ ଆଉ।
ହୁଁ।
ଆ ଚିକୁକୁ କହିବି କଣ ମତେ ସେଇ ଅନୁସାରେ କହ ସେ ବାରମ୍ଵାର ମୋତ ହଇରାଣ କରୁଚି।
ଗୋଟି ଗୋଟିଏ କଥା କହିବୁ। ଗୋଟିଏ କଥା କହିବୁ ଆମେ ଆମ ଆମ ସୁବିଧା ଦେଖୁଛୁ ସିମ୍ପଲ୍। ଆମେ ଆମ ସୁବିଧା ଦେଖୁଚୁ ଆମେ ଏତେବାଟ କାହିଁ ଚାଲି ଚାଲି ଯିବୁ ଆମକୁ ତ ଏଇଠି କମ୍ପ୍ଲେସନ୍ ମିଳୁଛି ଆମେ କାଇଁ ଏତେ ବାଟ ଯଦି ତମର ନବାର ଅଛି ଗାଡି ଟା ଆଣି ଆମକୁ ନେଇକି ଯାଆ। ସିମ୍ପଲ କଥା ସେ ଗାଡିରେ ଆଉଚି ବୋଲି ତାକୁ କିଛି ଲାଗୁନି ନା ବୁଝିପାରୁଛୁ।
ସେ ଏକଥା କହିଲେ ଏକଥା କହିଲେ ସେ କୁ ଗାଡିରେ ଖାଲି ମୁଁ ଜଣକୁ ନେବି ଦିଇ ଜଣ କୁ ନେବିନି।
ହଁ ଠିକ୍ ଅଛି ହଁ ଠିକ କାହିଁକି ତିନି ଜଣ ନେଇହବନି କୋଉଠିଲ। କୋଉ କୋଉଠି ଲେଖା ହେଇଯିବେ ଆଁ। ତୋ ଗାଡ଼ିରେ ତେଲ
ଆରେ ମୋଟୁ ଖାଲି ଆରେ ସିଏ ଖାଲି ବଇକି କହୁଚି ପରା ମୁଁ କହୁଛି ଗେଡ ସପଟିଆ ସବୁବେଳ ପାଇଁ। ଗେଡ ଯେତେବେଳେ ଯାହା କହିଲା ତାର ସବୁବେଳେ ପାଇଁ ସେଇଆ ବୁଝୁଚୁ କି। ତାପରେ ଗିଳ ରେ ଟିକେ ଅକଳିଆ ଦୋଷ ଯିବେ ଆମେ ତୋରମୋର ଯଦି ନ ଖେଳିବା ତାର କିଛି ଅସୁବିଧା ହବ କି। କିଛି ହବନି ଖାଲି ସେ ଖାଲି ଅଯଥା କଣ?
ନାଇଁ ଆପଣ କୁହନ୍ତୁ କୁହନ୍ତୁ।
ହଁ ମୁଁ କହିଲି ତୋର କିଛି ଅସୁବିଧା ହେଲା କି ମାନେ ହବ କି? ତୁ ଯଦି ଆମେ ନଗଲେ ଖେଳିବାକୁ ମୁଁ ଗେଡ଼ୁ କୁ ପଚାରୁଥିଲି। ନା ନାଇଁ ତୁ ଘେ ସେଦିନ କେମିତି ଝଗଡା ନଗେଇ ଦଉଥିଲୁ ତୁ ଆସିବୁ ଖେଳିବାକୁ ତାପରେ ଟୁର୍ଣ୍ଣାମେଣ୍ଟ ଟୁର୍ଣାମେଣ୍ଟ କରୁଚି କହୁଛି କୋଡିଏ ତାରିଖ ଭିତରେ ଆରେ ମୋର କଲେଜ ଟା ଖୋଲିବ ତୁ ଟୁଣ୍ଣାମେଣ୍ଟ କଥା କେମିତି ଉଠଉଛୁ।
ସେ ତାଙ୍କର କରନ୍ତୁ ଆଉ ଅଲଗା ପ୍ଲାନ୍ ନେବେ ଆମର କଣ ଅଛି।
ମୁଁ ବି ତ ତାକୁ ସେଇ କଥା କହୁଚି କଥା ଟା ଶୁଣୁନି ଖାଲି।
ଏଇ କାହା ପାଖରେ ବଲ୍ ଫଲ୍ ନାହିଁ କୁନୁକୁ ଡାକି ଦଉନୁ କୁନୁଭାଇ ଏବେ ତ ପିଲା କମ୍ ଅଛନ୍ତି। ସମସ୍ତଙ୍କୁ ମିଳିବ କୁନା କୁ ଡାକୁ ନାହାନ୍ତି।
ତାକୁ ଜର ହେଇଛି।
ହୁଁ।
ସେ ଆଶୁତୋଷ ପାଖରେ ଦେଇଥିବ ବଲ୍ କାରଣ ସିଏ ଆଉ ବଲ୍ ରଖୁନି ସେ ଆଶୁତୋଷ କୁ ଦେଇଦଉଚି।
ପଣ୍ଡୁଲା ଆଶୁତୋଷ ପାଖରେ ଥୁଆ ହେଇ ନାହାନ୍ତି
ମତେ କାଇଁ ନାଗୁନି ଆଶୁତୋଷ ଆସିବ ବୋଲି ଏତେ ବାଟରୁ ଦି ଦି ଥର ଫେରିକି ସେ ଯାଇଛି ସେ ଆଉ କାଇଁ ଆସିବ। ତାର କଣ କାମ ମତେ କାଇଁ ଲାଗୁନି ସେ ଆସିବ ଦେଖାଯାଉ। ଆସିଲେ ଭଲକଥା ନଆସିଲେ ବଲ୍ ଆସିବ କେମିତି ଇଏ ତାଙ୍କ ଇଏତ ନିଜେ ଏପଟେ ହଇରାଣ ହଉଛନ୍ତି।
ହୁଁ, ଆଉ ସେପଟେ ପାଗ କେମିତି ହୋଇଛି?
ପାଗ କାଁ ଏପଟେ କଣ ଏମତି କୋହିଲଆ ତ ଦେଇଛି ମେଘଟା ହେଲେ ପକନ୍ତା ଥଣ୍ଡା ଲାଗନ୍ତା
ଏପଟେ ତ ପୁରା ପାଗ ପୁରା ମାନେ କଣ ଦେଇଚି କହିଲ ପୁରା ସୁ ପୁରା କ୍ଲିୟର ସ୍କାଏ ଦେଇଛି। ମତେ କାଇଁ ଲାଗୁନି ଏପଟେ କିଛି ହବ।
ତା ମାନେ ଆଜି ପୁରା ଖେଳିଆ ପାଗ ଦେଇଚି ଆଉ।
ପୁରା କ୍ରିକେଟ ବଗା ଆଜି।
ଉଁ ହୁଁଁ ଆରେ ମୋର ଆଉ ଗୋଟେ ତତେ କଥା କଥା କହିଆର ଥିଲା।
ହୁଁ।
ଆରେ ମୋ ପାଖେରେ ଏନା କିଛିଟା ପଇସା ଅଛି ମୁଁ ଭାବୁଚି ଏନା ଗାଡ଼ି କିଣିବି ବେଲି। କୋଉ ଗାଡ଼ିଟା କିଣିଲେ ଭଲ ହବ କହିଲୁ?
ମାନେ କେତେ ଟଙ୍କା ଅଛି କୋହୁନୁ ବଜେଟ?
ବଜେଟେ ତିରିଶି ମାନେ ସେକେଣ୍ଡ ହ୍ୟାଣ୍ଡ ଆଣିଆର ଆଜି ନୂଆ ଆଣିବିନି ଯେ ନୂଆ ଆଣିଲେ ତ ଏନା ଲକ୍ଷେ ଓପୁରୁ ପଡ଼ିବ ନା ପଇସା ଏତେ ନାହିଁ ମୋ ପାଖେ।
ଉଁ ବାଇକି କିଣୁନୁ।
ଆରେ ଘରେ ବି ସମେ ଚଲେଇବେ ନା ଗୋଟେ
ଆଚ୍ଛା ତାହେଲେ ସ୍କୁଟି ସ୍କୁଟି ଯଦି କିଣିବାର ଅଛି ଆପଣଙ୍କୁ ଆପଣଙ୍କୁ ଭଲ ହବ ଆପଣ ଆଇଦର ଇଲେକ୍ଟ୍ରି ସ୍କୁଟି କିଣନ୍ତୁ, ଠିକ୍ ଅଛି?
ନାଁ ମ ଇଲେକ୍ଟ୍ରି ଶୁଣୁ କଥାଟା ଶୁଣୁ ଇଲେଟ୍ରିଟା ନୂଆଟା ଭଲ ପଡ଼େ। ଏନା ଇଏ ପୁରୁଣାଟା।
ନାଁ ମୁଁ ବୁଝୁଚି ଶୁଣନ୍ତୁ ଆପଣଙ୍କ ଯୋଉ ତିରିଶ ହଜାର ଟଙ୍କା ଅଛି ଆପଣଙ୍କ ପାଖରେ କ୍ୟାସ ଡାଉନ ପେ ମେଣ୍ଟ ଦେଇକି ଗୋଟେ ଆଥରର ରିଜଟା ଗାଦି କିଣି ଦିଅନ୍ତୁ।
ଆଚ୍ଛା ଆର୍ଥର ଟା ନାଁ କିଣିିଲା ଅଁ ହଁ ହଁ ହଁ ମୁଁ କହିଲି ଆର୍ଥରଟା
ଲକ୍ଷେ ଭିତରେ ଦେଖନ୍ତୁ ତିରିଶ ହଜାର ଡାଉନ ପେମେଣ୍ଟ କରିକି ଆଉ ଗୋଟ ଇ ଏମ୍ ଆଇ ପକେଇ ଦିଅନ୍ତୁ ମାସୁକୁ କେତେ ହଜାରେ ଦିହଜା ଏମତି ବି ତୋର କଟିବ ଗୋଟେ ଲୋଡ଼ ଲୋ
ଆରେ ସେ ସେଇ ଗୋଟାକ ତା ସେଇ ଗୋଟେ କଥା ଏଇ ଯୋଉ ଇ ଏମ ଆଇ କଥା କୋହୁନୁ ଏଇଟା ତ ହେ ଥିଲା ଆହୁରି ଭଲ ହୁଅନ୍ତା ଇ ଏମ୍ ଆଇ କିଣିବିନି ବେଲି ମୁଁ କୋଉଚି ମୁଁ ଡାଇରେକ୍ଟ ନଗଦ କ୍ୟାସ ଦେଇ ଗୋଟେ କିଣିବି ବୋଲି ଭାଉ ତାପରେ ଏନା ଘରେ କହିଲେ ଶୁଣୁନୁ ମୁଁ ବୁଝୁଚି ବୁଝୁଚି ଘରେ ଏଇନେ ଧର କହିଲି ଏଇ କଥା ଧର ଏନା ଘରେ କହିଲି ଘରେ ବି ରାଜି ହେଇଯିବେ କିନ୍ତୁ ଇଏ ଗୋଟେ ମାନେ ଅ କଳା ଜିନିଷ ହବ ସେ କହିବେ ନାଇଁ ମ କଣ ପଇସା ଇଏ
ତିରିଶ ହଜାରରେ ଆପଣଙ୍କୁ କିଏ ଦବ ଗାଡ଼ି କହିଲେ? ଯାହା ହେଲେ ଇଲେକ୍ଟ୍ରି ଗାଡ଼ି ଆଣିବେ ଇଲେକ୍ଟ୍ରି ଗାଡ଼ି ତିରିଶ ହଜାରରେ କୋଉଠି ମିଳିବନି।
ଆରେ ଦେଖେ ଏଇ କେଇ ଦିନି ହବ ପିଇଶାଙ୍କ ଝୁଅଙ୍କର ବାହାଘର ହେଲା ହେଲା। ସେପଟେ ପାଖାପାଖି ସାଢ଼େ ଚାରିଲକ୍ଷରୁ ପାଞ୍ଚଲ ଖଣ୍ଡେ ଖାଲି ବାପା ଖର୍ଚ୍ଚ କଲେ ଏପଟେ କାରଣ ମାମୁଁ ନାଁ।
ଉଁ।
ହେଲା ଏପଟେ ଏତେ ପଇସା ଖର୍ଚ୍ଚ ହେଲାଣି। ତ ଦୁଇରେ ଆମ ଘରେ ବି ଆଉ କିଏ ଖର୍ଚ୍ଚ କରନାହାନ୍ତି ଯାହା ଖର୍ଚ୍ଚ କରିଛନ୍ତି ବାପା ଏକା ଖର୍ଚ୍ଚ କରିଛନ୍ତି ତ ସେପଟେ ଏଇନା ପଇସା ପ ତର ନାହିଁ ଦେ ହଟା ଯାଉଚୁ ଏଇନା ଧର ମାଗି ମନା କରିବେନି ଯେ ଦେଇଦେବେ କିନ୍ତୁ ପଛରେ ଏନା ଭାଇ ହଇରାଣ ହବାଉ ପଡ଼ିବ ନା ଜୋରେନା
ଶୁଣ ଯେତେ ଟଙ୍କା ତମ ପାଖରେ ଅଛି ଦଶ କୋଡ଼ିଏ ତିରିଶି ଶୁଣ ଦ ଦଶ କୋଡ଼ିଏ ତିରିଶ ଯେତିକି ଅଛି ସେତିକି ଟଙ୍କା ପକେଇ ଦେଇକି ଗୋଟେ ଉଁ ଉଁ ମାନେ ଲୋ କଷ୍ଟ ଇ ଏମ୍ ଆଇ କଣ ପ୍ରୋବଲେମ୍?
ବୁ ବୁଝା ପ୍ରତି ମାସରେ ଦଉଥାଅ ଦଉଥାଅ ଦଉଥାଅ ତାପରେ ସେ ଏକ୍ସଟ୍ରା ବି ଅଧିକ କାଟିବେ। କିଏ ଏତେ ଦବ?
ସେମିତି ହେଲେ ଆଉ ପଇସା ସଂଗ୍ରହ କରିବାକୁ ପଡ଼ିବ ଆଉ ବାଟ ନାହିଁ।
ଅହ।
କାରଣ କମ୍ ଦାମ୍ ରେ ସେମତି ଇଲେକ୍ଟ୍ରା ନାହିଁ ଯାହା ଇଲେକ୍ଟ୍ରି ଗାଡ଼ି ପଚା ଷା ଠିଏ ହଜାର ଟଆଁ ମିନିଅମ୍ ମିନିଅମ୍ ଚାଳିଶ ପଚାଶ ହଜାରରୁ ସା ଷ୍ଟାଟ୍ ହଉଚି। ଯୋଉଟା ମାନେ ଏଣ୍ଟ୍ରି ଲେବୁଲ୍ ଅ ଭଲ ଗାଡି ପ କିଣିଲେ ଅଶି ନବେ ଲକ୍ଷେ। ଆଉ ସେଥିକି ଯଦି
କଁ ସଲୁସନ୍ କଁ ମାନେ
ସଲ୍ୟୁସନ୍ ଦିଟା ଆଇଦର ସେଭିଙ୍ଗସ୍ କରିକି ପଇସାରେ କିଣ ନହେଲେ ଗୋଟେ ଲୋ କ ଲୋ କଷ୍ଟ ଇଏମ୍ଆଇ ଗୋଟେ ଇଏମ୍ଆଇ କରିକି ଏମ୍ଆଇରେ କିଣିଦିଅ।
ମତେ ଫା ମତେ ଫାଷ୍ଟ ଅପ୍ସନ୍ ଟା ବେଶୀ ଭଲ ଲାଗିଲା ଫାଷ୍ଟ ଅପ୍ସନ୍ ଟା ବେଶୀ ଭଲ ଲାଗିଲା।
ତାହେଲେ ୱେଟ୍ କରିଆକୁ ଫାଷ୍ଟ ଅପ୍ସନ୍ ଯେ ପେସେନ୍ସ୍। ଫାଷ୍ଟେ ଅପ୍ସନ୍ ରେ ପେସେନ୍ସ ଦରକାର୍ ମାନେ ବର୍ଷେ। ପୋସେନ୍ସ ରଖିକି କିଛି ଲକ୍ଷେ ଖଣ୍ଡେ ପଇସା ଟଙ୍କା ସେଭ୍ କରିଦିଅ ତାପରେ ସେ ଆରାମ୍ ସେ କ୍ୟାସ୍ ରେ କିଣିଦ।
ସେଇ କଥା ଆକ୍ଚୁଆଲି ଇଏମ୍ଆଇ ଟା ମତେ କଣ ଆମ ଘରେ ବି କାହା ଭଲ ଲାଗନି ଗୋଟେ ବେକାର୍ ତ ଗୋଟେ ଆଣ ତାକୁ ବାରମ୍ବାର ଦଉଥ।
ସଙ୍ଗେ ସଙ୍ଗେ ଯିଏ ଯା ମାନେ ଇଏମ୍ଆଇ ଟା କାର ଇଏ ଯୋ ୟଅଙ୍ଗ୍ ପିଲାଙ୍କ ପାଇଁ। ଦେଖିନ ଏଇ ଯୋଉ ଏଇ ଯୋଉ ଉଁ ଅ ସୋମ୍ୟ ଭାଇ ହେଲା କି ଯୋଉମାନେ ଆଇଫୋନ୍ ଧରିକି ବୁଲୁଛନ୍ତି ତାଙ୍କର ଦରମା ତିରିଶ୍ ଚାଳିଶ୍ ଆଇଫୋଲ୍ ଦେଢ ଲକ୍ଷ ଟଙ୍କାର ଫୋନ୍ ଧରିବି ସେମାନେ ସବୁ ଇଏମ୍ଆଇରେ କିଣନ୍ତି।
ଆରେ ହଁ ମୁଁ ବୁଝୁଚି କିନ୍ତୁ ଇଏମ୍ଆଇରେ ମତେ ଏଥିପାଇଁ ଏଥିପାଇଁ ଭଲ୍ ଲାଗେନି କଁ ଦେଖ୍ ଶୁଣୁ ଏନା ନଗଦ କ୍ୟାସ୍ ଦେଇ କିଣୁ ମାନେ ତୁ ଏନା ହଜାରେ ଦି ହଜାରେ ସେଇ କଥା ମୁଁ କହୁଚି ଶୁଣୁ ମାନେ ଏଇନା ଧର ତୁ ଏଇନା ଗୋଟେ ନଗଦ କ୍ୟାସ୍ ଦେଇ ଗୋଟେ ବାଇକ୍ ଟା ଧର କିଣିଲୁ କିଣିଲୁ
ହୁଁ।
ତାଏଲେ ତା ମାନେ ଡାଇରେକ୍ଟ୍ ତୁ ପଇସା ଦେଇ ମାନେ ନଗଦ କ୍ୟାସ୍ ଦେଇ କିଣିଲୁ ନା ତା ମାନେ ତୁ ଡାଇରେକ୍ଟ୍ ପଇସା ଦେଲୁ କ୍ୟାସ୍ ଦେଲୁ ତାପରେ ତୁ ତାଙ୍କ ସହି ତ ମାନେ କଣ ମାନେ ବାର୍ଗେନିଂ କରିକି କିଛିଟା କମେଇ ବି ପାରିବୁ। କିନ୍ତୁ ଇଥରେ ଧର ତୁ ଇଏମ୍ଆଇ ରେ ତୁ ଖ-ଖ କମେଇ ତ ଦୂରର କଥା ତୋର ପାଞ୍ଚ ଛଅ ହଜାର ଏକ୍ସଟ୍ରା ଯିବ।
ହଁ ବା।
ଆଉ ତାଏଲେ ସେଇ ତ କଥା ଏତେ ଏକ୍ସଟ୍ରା କାଇଁ ଏତେ ପଇସା ଯିବ ସେଇ ଯୋଉ ତ ମୁଁ କହୁଚି ଡାଇରେକ୍ଟା ନଗଦ କ୍ୟାଶ୍ ଦେଇ ଗୋଟେ କିଣା ହବ। କିନ୍ତୁ ପଇସା ସେତିକି ପଇସା ହବନି ସେ ଯୋଉ ସେକେଣ୍ଡ୍ ହ୍ୟାଣ୍ଡ୍ ଭାବୁଥିଲି ଗୋଟେ ଏଇ ଯୋଉ ପେଟ୍ରୋଲ ବାଲା ଗୋଟେ କିଣନ୍ତି। ଇଭି ଟା କିଣିବିନିରେ ଇଭି ଟା ଇଚ୍ଛା ହଉନି ଆମର କଁ ଇଭି ନାହିଁ ଏନା କି ଗୋଟେ।
ଉଁ ନା ସବୁଠୁ ବେଷ୍ଟ ହଉଚି ଇଭି ଗାଡି ଏବେକା ଡେଟ୍ ରେ।
ମୁଁ ବୁଝୁଚି କିନ୍ତୁ ସେକେଣ୍ଡ୍ ହ୍ୟାଣ୍ଡ୍ ଇଭି ଭଲ ପଡିବନି ଆଉ ତାପରେ ବି ଆଥର୍ ଗାଡି କହୁଚି ଆଥର୍ ଗାଡି କୁ ମାନେ ବୋକା ଯିଏ ହେଇଥିବ ସିଏ ବିକିବ।
ହୁଁ ସେମିତି ଯଦି କଥା ତିରିଶ୍ ହଜାର୍ ରେ ସେକେଣ୍ଡ୍ ହ୍ୟାଣ୍ଡ୍ ହେଲେ ଆପଣ ଦେଖ୍ ଖନ୍ତୁ ୱଏଲେକ୍ସ ଫୋଏଲେକ୍ସ ରେ ଦେଖନ୍ତୁ।
ମୁଁ ଗୋଟେ କାମ ସେ ଓଏଲେକ୍ସରେ ତ ଦେଖୁଥିଲି ସେ ଟା କହୁଚି ମୁଁ ଭାବୁଚି ଆଉ ଦଗା ସେଇ ଚାଳିଶ୍ ପଇଁଚାଳିଶ୍ ଭିତରେ ଦେଖେ ତାହେଲେ ଆଉ ପନ୍ଦର ହଜାର୍ ଖଣ୍ଡେ ମୁଁ ଘରେ କହିବି ଯୋଗାଡ଼ କରିଦେବି। ହବନି କୋଉଠି?
ଦେଖିକି ବୁଝାବୁଝି କରିକି ସବୁଆଡେ କହିବି ଆଉ ମୋ ରୁମ୍ ଫୋ ରୁମ୍ ନା ଓଏଲେକ୍ସ ଶୋ ରୁମ୍ ଅଛି ସେଇଟା କୋଉଠି
ଓଏଲେକ୍ସ ସୋରୁମ୍ କୋଉଠି ସେ ଜାଗା ଟା କେଜାଣି ତାପରେ ଏଇଠି ବି ଯୋଉ ଭା ଘରେ ତ କହୁଥିଲି ଘରେ କହୁଅନ୍ତି ଓଲା କିଣି ଓଲା।
ଘରେ ଘରେ ଓଲା ହବାକୁ ଯାଉଛନ୍ତି ଆଉ
ସେଇ ବା ଓଲା ଜଳି ଯାଉଛି ସେଇଟା ଜାଣିପାରୁନାହାନ୍ତି।
ହୁଁ
ହଉ ଛଆଡେ ତୁ ମାନେ ଗୋଟେ କହୁନୁ ଗୋଟେ ଭଲ ଗାଡି କୋଉଟା ଗୋଟେ ହବ। ତୋ ହିସାବ ରେ ଭଲ ଗାଡି କୋଉଟା ଲାଗେ ଭଲ ଗାଡି ଭଲ ଗାଡି।
ଭଲ ଗାଡ଼ି ମୋ ମତରେ ଏ ଭଲ ଗାଡି ମୋ ମତରେ ମୁଁ ଜାଣିନି ଭଲ ଗାଡ଼ି ଅନୁସାରେ ଭଲ ଗାଡ଼ି ହେଲେ ଆପଣ ଆକ୍ଟିିବା ସିକ୍ସଜି
ଆଛା ଆଚ୍ଛା ତାହେଲେ ଭାବୁଛି ସେ ଆକ୍ଟିିବା ସିକ୍ସଜି ହେଲେ ବଜେଟରେ ନାହିଁ ବା।
ତାହେଲେ ସେକେଣ୍ଡ ହାଣ୍ଡ ଆକ୍ଟୀବା
ତାହେଲେ କଣ କରିବା ତାହେଲେ କହିଲୁ। ସେକେଣ୍ଡ ହାଣ୍ଡ ଆ ସେକେଣ୍ଡ ହାଣ୍ଡ ଆକ୍ତିବା କିଏ ଗୋଟେ ପାଖରେ କିଏ ଅଛନ୍ତି କି।
ପାଞ୍ଚଟା ଏ ଚାରଟା ହଁ କୁହନ୍ତୁ
ଏପଟେ ଛାଡେ ହଁ ମୁଁ କହିଲି ସେକେଣ୍ଡ ହାଣ୍ଡ ଆକ୍କ୍ତିବା ଯୋଉ କୋଉଛୁ ହେଲା
ହୁଁ
ମାନେ କୋଉ ମଡ଼େଲ ତାର କଣ ୱନ୍ ଟେଣ୍ଟି ଫାଇଭ୍ ନା ଡାଇରେକ୍ଟ ସିକ୍ସିଜି।
କଣ କଣ ସେକେଣ୍ଡ ନାଟିବା ଟା ଶସ୍ତା ପଡ଼ିବ।
ହଁ ଯେ ମଡ଼େଲ କଣଛି ମଡ଼େଲ ମଡ଼େଲ
ଫାଇଭ୍ ଜି ଥ୍ରୀ ଜି ଫାଇଭ୍ ଜି
ହଉ ହଉ ହଉ ହଉ
ହଉ ହଉ ହଉ ବର୍ଷା ହଉ ଶୁଣ ଶୁଣ ଭାଇ ବର୍ଷା ହେଇଲାଣି ମୁଁ ଟିକେ ହାଲୋ
ହଁ
ମୁଁ କହୁଛି କି ଭାଇ ବର୍ଷା ଆଇଲାଣି ତ ମୁଁ ଆସୁଛି। ମୁଁ କଣ କହିଲ ବାହାରେ ଛାତ ଉପରେ ଟିକେ ଲୁଗା କ ଶୁଖେଇଥିଲି ତ ମୁଁ ଯାଉଛି ଆଣିକି ଆସି ଲୁଗା ପତ ତର ଗୁଡାକ ହେଲା ନହଲେ ଗାଳି ଖାଇବି ଘରେ ହେଲା।
ହଁ ହଁ ହଉ